ହାଲୋ ହଁ ହଁ ଭଲ ଅଛି ତୁ କେମିତି ଅଛୁ?
ହଁ ମୁଁ ବି ଭଲ ଅଛି ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆଉ ତୋର ଯୋଉ ଜେଜେଙ୍କ ଦେହ ଖରାପ ଥିଲା କଣ ହେଲା? ହାଲୋ।
ହଁ ଏବେ ମେଡିକାଲୁ ରୁ ଆସିି ସାରିଲେଣି ଘରେ ଭଲ ଅଛନ୍ତି ଆଉ।
ହଁ ତାଙ୍କର ଯତ୍ନ ନେଇ ଥିବୁ ସବୁ ଠିକ୍ ଅଛି। ତାଙ୍କର ଯତ୍ନ ନେଉଥିବୁଟାଇ ଖାଇବା ପିଇବା ବି ଦଉଥିବେ ମେଡିସିନ ପାଣି ସବୁ ଟାଇମରେ ଦଉଥିବ। ସାଙ୍ଗ ଜାଣିଛୁ। ଆଜି କଣ ହେଇଛି ମୁଁ ଏମତି ହଠାତ ବସିଥିଲି ଆଉ ତୋ କଥା ବହୁତ ମନେ ପଡିଲା ସେଇଥିପାଇଁ ତତେ କଲଟି କରିଦେଲି।
ଭଲ କଲୁ ସାଙ୍ଗ ଆଉ କଣ? ମୋର ବି ଆଜି ଗୋଟେ କଥା ମନେ ପଡିଲା ଭାବ ସତ କହିବି ସତ କହିଲେ ଆଉ ସତ କହିଲୁ ସେ ଆମ ଛୋଟବେଳର କଥା କେତେ ବ ଭଲ ଥିଲା ନା କିଛି ଚିଲା ଖାଇବ
କହୁଥିଲି ସେଇ କଥା ସେଥିପାଇଁ ମୁଁ ତୋତେ କଲ୍ କରିଥିଲି କି ମୋର ଛୋଟବେଳାର କଥା ମନେ ହେଲା ଦିଇ ଜଣଙ୍କର ଆଜି ମନେ ପଡ଼ି ଭାବି ବା କେତେ ଭଲ କଥା କହିଲୁ ମୁଁ ବି ଜାଣିଛୁ ହଠାତ ଆଜି ସେ ବହୁତ ମନେ ପଡିଲା ଯୋଉଟା କି ଛୋଟ ବେଳରେ ଆମେ କେତେ ବାଲି ଗୋଡି ସାଧୁ ହଉଥିଲେ ସାଙ୍ଗ ହେଇକି ଖେଳୁଥିଲେ ସାଙ୍ଗ ହେଇକି ସ୍କୁଲ ଯାଉଥିଲେ। ଆଉ ସେଇ ପଖାଳ ଭାତ ଖାଇ ଆଳୁ ଭଜା ଖାଇକି ସାଙ୍ଗ ହେଇକି ଆମେ ସ୍କୁଲ ଯାଆନ୍ତି କେତେ ମାଡ ଗୋଳ ହୁଅନ୍ତି। ଆଉ ସେଇ ସ୍କୁଲ ଦିନର କଥା ଆ ଆଜି ଯେମିତି ବ ଷା ପଡିଲା ମୋର ଦି ଦେଖିକି ବହୁତ ମନେ ପଡିଲା। ଯୋଉଟା କି ଆମେ ତୋର ମୋର ସାଙ୍ଗ ହେଇକି ବସିଥିଲେ ଫାଷ୍ଟ ବେଞ୍ଚ ରେ। କ୍ଲାସ୍ ସରି ଯାଇଥାଏ। ଆଉ ଯୋଉଟା କି ବର୍ଷା ଘଡଘଡି ବିଜୁଳି ମା ଆସ୍ ଆଶିସାରିଲା ବର୍ଷା ଅନ୍ଧାରଆ କରିକି ଆସିଥାଏ। ବିଜୁଳି ଘଡଘଡି ଯେତେବେଳେ ମାରିଲା ବର୍ଷା ପଡିଲା ବର୍ଷା ପାଣିରେ ଆମେ ଖାତା ଚିରିକି ଆଉ ଡଙ୍ଗା କରିକି ପାଣି ରେ ଭସାନ୍ତି ମନେ ଅଛି ନା?
ହଁ ହଁ ସାଙ୍ଗ ଠିକ୍ କଲୁ ଆଉ ସକାଳୁ ଉଠିବୁ କି ସ୍କୁଲ ଯିବା ପୁଣି ସାଙ୍ଗମାନଙ୍କ ସହ ଟିଫିନ୍ ଖାଇବା ଆଉ ସନ୍ଧ୍ୟା ଘର ସ୍ଥାନରେ ଖେଳିବା ସବୁ କଥା ମନେ ଅଛି ଆଉ ସବୁ ସେଇ କଥା ଆଜି ଆଖି ଆଗରେ ନାଚି ଉଠୁଛି।
ଆଉ ସେଇ ଦିନର କଥା ସବୁ ଭାବିଦେଲେ ଆଖିରୁ ପାଣି ଆସି ଯାଉଛି ସାଙ୍ଗ। ଆଉ ଏ ଏତେ ଭଲ ଭଲ ମୁହୂର୍ତ୍ତକୁ ବୁଲିକି। ହଁ ଏତେ ସବୁ ଭଲ ଭଲ ମୁହୂର୍ତ୍ତକୁୁ ଭୁଲି ବିି ହଉନାହିଁ। ଆଉ ସେଇ ଯୋଉ ଆମ ଇଂଲିଶ ସାର୍ ଯୋଉ ରାଜୁ ସାର୍ ଥିଲେ ମନେ ଅଛି ନା? କେମିତି ବେଞ୍ଚ ରେ ଆରତୀ କ ଠିଆ କରାଇ ଦଉଥିଲେ ସେ ଠିକ ଠାକ ପା ମାନେ ପାଟ୍ ପାଠ ପଡିଲା ବେଳେ ମାଇଣ୍ଡ ଦିଷ୍ଟରଭଂଶ ରୁହେ ସବୁବେଳେ ବାହାରକୁ ଅନାଇବାକୁ ବୋଲି ବେଞ୍ଚ ରେ ଛିଡା କରାଇ ଦେଇଥିଲେ।
ଠିକ କଲୁ ସାଙ୍ଗ ଆମେ ତ। ବହୁ ଡରିକି ହିଁ ରହୁଥିଲେ ପୁରା ଆମକୁ ଡର ଲାଗୁଥିଲା। ଯେତେବେଳେ ଆମ ପାଳି ବି ଆସିଯିବ କି ଆମକୁ ବି ଛିଡାବାକୁ ପଡିବନି। ସେଥିଲାଗି ତ ଆମେ ପୁରା ଚୁପ ଚାପ ଶାନ୍ତ ହେଇ ରହୁଥିଲେ ତାଙ୍କ କ୍ଲାସ ଟାଇମରେ।
ସାର୍ ଆମର ବହୁତ ରାଗି ଥିଲେ ନା? ସାସ୍କ୍ରିଟ ସାର ଆମର ବହୁତ ରାଗି ଥିଲେ ନା? ହଁ ଆଉ ସେ ଯୋଉ ବର୍ଷା ହେଲା ଦିନରେ ସେ ଯୋଉ ମଉ ସା ପାମ୍ପଡ ଆଉ ଆଚାର ନେଇକି ଆସନ୍ତି ଆମେ ଏ ଝିପିଝିପି ବର୍ଷାରେ ଯାଇକି ଯାଇକି କିଣିକି ଆଣିକି ଖାଆନ୍ତି କୋଳି ଆଚାର ମନେ ଅଛି ନା?
ହଁ ହଁ ସାଙ୍ଗ ପୁଣି କ୍ଲାସ ରୁମରେ ଲୁଚେଇ ଲୁଚେଇକି ଯାଇକି ଯୋଉ ଖାଆନ୍ତି ବ୍ୟାଗରେ ରଖିକି ଲୁଚେଇକି
ତୁ ଯୋଉ ଆଣିଥାଉ ଘରୁ ପିଠା କି ଯାହା ବି ହେଇଥିଲେ ମୁଁ କିଛି ବି ଜିନିଷ ଆଚାର ଫାଚାର ଆଣିଲେ ଆମେ ଲୁଚେଇକି ଆମ ଲାଇନ ରେ ପାଞ୍ଚ ଜଣ ଯୋଉ ବସିଥାନ୍ତି ଗୋଟେ ଡେକ୍ସ ରେ ମିଶିକି ଖାଆନ୍ତି। ବ୍ୟାଗ୍ ଭିତରେ ହାତ ପୁରେଇ ଲୁଚେଇ ଲୁଚେଇ ଖାନ୍ତି କ୍ଲାସ୍ ଚାଲିଥିବ ମନେ ଅଛି ନା ବାଦାମ ଏସବୁ ଆଣଉ ନା? ଆଉ ଆମେ ଯୋଉ ଡଙ୍ଗା କରିକି ଯୋଉ ଭସାନ୍ତି ପାଣିରେ ଯୋଉ ହଁ ଖେଳନ୍ତି ସେ ଯୋଉ ଓଦା ହବା ସେ ସବୁ ମୁହୂର୍ତ୍ତ କିଛି ଭୁଲି ହଉନି।
ହଁ ସେଇତେବେଳେ ଛୋଟ ଛୋଟ ନାଳରେ ଆମେ ଯୋଉ ଡଙ୍ଗା କରୁଥିଲୁ ପୁଣି ଦୌଡ଼ି ଦୌଡ଼ି ଦେଖୁଥିଲେ କାହା ଡଙ୍ଗା ଆଗରେ ଯାଉଛି।
ହଁ ଆଗରେ ଯାଉଛି କାହାର ଡଙ୍ଗା ପଛରେ ଅଛି କି କି ଥିଲା ଆଉ ସେଇଥିରେ ଯୋଉ ଛୋଟ ଛୋଟ କାଳିଆ ବଳିଆ ସୁଭଦ୍ରାର ଯୋଉ ଫଳଟା ନା କଣ ମନେ ନ ପଡୁନି ସେଟାକୁ ଆମେ ରଖନ୍ତି ମନେ ଅଛି ନା? ସେଇ ଯୋଗୁଁ ହଁ ଡ଼ିମିରି ଫଳ ଭିତରୁ ଯୋଉ ବାହାରେ ମଞ୍ଜିଟା। ମଞ୍ଜିକୁ ଥୋଇକି ଆମେ ସେଟାକୁ କାଳିଆ ବଳିଆ ସୁଭଦ୍ରା କରନ୍ତି ମନେ ଅଛି ନା? କଣ୍ଢେଇ ଭଳିଆ ଥୋଇକି। ଆମେ ଦେଖୁ କାର କେତେ ବାଟକୁ ଭାସିକି ଗଲା କାହା ରାଜା ରାଣୀ ଆଗକୁ ଗଲେ।
ହଁ ପୁଣି ଆ ଯେତେବେଳେ ଆମ ଡଙ୍ଗା ବି ଲାଖିଯାଏ ଆମେ ତାକୁ କାଠିରେ ଖେଞ୍ଚି ଖେଞ୍ଚିକି
ପୁଣି ଆହୁଲା ଆହୁଲେଇକି ହଁ ଆମେ ପୁଣି ପାଣିରେ ତାକୁ ଆଉଲେ ଆଉଲେ ଆଉଲେ ଆଉଲେ ଆହୁରି ବି ଆଗକୁ ବଢାନ୍ତି। ଯାହା ଡଙ୍ଗା ଫାଷ୍ଟ ଦେଇଛି ସିଏ ବହୁତ ଖୁସି ହୁଏ।
ଫୁଣି ଯୋଉ ବର୍ଷା ହେଲେ ଯୋଉ ନାଲି ନାଲି ସାଦବ ବୋଉ ବାହାରେ ତାକୁ ଦେଖିବା ପାଇଁ ବହୁତ
ହଁ ତାକୁ ଆଣିକି ଆମେ ଦିଆସିଲି ଖୋଳ ଭିତରେ ଆଣିକିରି ପୁରେଇ
ରଖିଥାଉ ହଁ କେତେ ସୁନ୍ଦର ଲାଗେ ସେ କେବେ ସିଏ ବି ବହୁତ ସୁନ୍ଦର ଦେଖିବା ପାଇଁ।
ହଁ।
ଆଉ ସେତେବେଳେ ଆମେ ଯୋଉ ଖେଳନ୍ତି ସନ୍ଧ୍ୟାବେଳେ ଲୁଚକାଳି କବାଡ଼ି ଆଉ ଦୌଡ଼, ଲୁଡ଼ୁ
କିତି କିତି କିତ କିତି, ଲୁଡୁ ଆଉ ରାଜା ରାଣୀ ଚୋର ପୋଲିସ ରାଜା ରାଣୀ ଚୋର ପୋଲିସ ବି ଖେଳନ୍ତି ଆଉ ଜାଣିଛୁ ଆମେ ବହୁତ ଭଲ ଲାଗୁଥ ଆଉ ବୋହୁ ଚୋରି ଖେଳ ବି ଆମେ ଖେଳିଛନ୍ତି ଆଉ ଆଣ୍ଠୁଏ ଆଣ୍ଠୁଏ ପାଣି ବି ଖେଳିଛନ୍ତି।
ହଁ ସେତେବେଳେ ବି ଦିନ କେମିତି କଟି ଯାଉଥିଲା କିଛି ବି ଜଣାପଡୁନଥିଲା ବିନା ମୋବାଇଲ ଫୋନରେ।
ହଁ ତାପରେ ରଙ୍ଗ ରଙ୍ଗ ବି ଆମେ ଖେଳିଛନ୍ତି ଆସିଲା ପରେ ବି ଆମେ ଖେଳନ୍ତି ପୁଣି ଟିଉସନ ଯାଆନ୍ତି ପୁଣି ଆସିକି ଖେଳନ୍ତି ତାପରେ ପାଠ ପଢନ୍ତି ପୁଣି ନ
ଫୁଣି କେମିତି ଗୋଟେ ଆମର ଯେତେ ବେଳେ ଟିଫିନ ବେଲ ବାଜୁଥିଲା ଆମେ ସେତେବେଳେ କେମିତି ଦୌଡୁଥିଲେ ପୁରା ବାହାରକୁ
କି ଆସିକି ହଁ ଖାଉଥିଲେ।
ପୁଣି ସେତେବେଳେ ନିଜ ଖାଇବାଠୁ ଅଧିକ ସାଙ୍ଗର ଖାଇବା ଖାଇବାକୁ ଭଲ ଲାଗୁଥିଲା।
ହଁ ସାଙ୍ଗ ଟିଫିନ୍ ଚୋରି କରିକି ଆମେ ଆଣିକି ଖାଇଦିଅନ୍ତି। ବହୁତ ମୁହୂର୍ତ୍ତ ସେଇଟା ତ ମୁଁ ବି ସେଇଆ।
ଆମେ ଯାହାର ଖାଇଥିଲୁ କି ଝଗଡା ବି ଲାଗୁନଥିଲେ କି ଏଇଟା ମୋର ମୁଁ ଖାଇବି କି କଣ ସେମିତି କି କି ଆମ ଦଳୁ ନଥିଲା ଆମ ସାଙ୍ଗ ସହିତ ବହୁତ ଭଲ ଥିଲେ ନା ସାଙ୍ଗ।
ହଁ ହଁ ସୁଭଦ୍ରା ତା ବୋଉ ପିଠାପଣା ଯାହାବି କରିଥାନ୍ତି। ସେ ପଠେଇଥାନ୍ତି ଆମେ ସ୍କୁଲରେ ସମସ୍ତେ ମିଶିକି ଅରକି ବି ଖାଆନ୍ତି।
ଯା କହିଲୁ।
ସେଇ ଯୋଉ ପିଠା ପଣ ର ବାସ୍ନା ଉପରେ କ୍ଷୀରରେ ବନେଇକି ଦେଇଥାନ୍ତି। ହଁ ଆଉ ମ୍ୟାଡାମ୍ ଯୋଉ ଆସିଥିଲେ ହଁ। ବହୁତ ଖୁସି ଆ ସେ ଆମ୍ବ ତୋଟା ସେଇ ଆମ୍ବ ତଟା ସେଇ ଆମ୍ବ ତ ଆ ସେଇ ଆମ୍ବ ତୋଟା ମୂଳରେ ଆମେ କେତେ କଣ ଖେଳୁଥିଲେ କେତେ ବୁଲୁଥିଲେ ଆମ୍ବ ଟେକା ମାରିକି ଝଡେଇକି ଆଣିକି କଞ୍ଚା କଞ୍ଚା ଲଙ୍କା ଲୁଣ କି ଲଙ୍କ ତା ଗୁଣ୍ଡା ରେ ଥିବ ମଡେଇକି ଖାଆନ୍ତି କଞ୍ଚା ଆମ୍ବ ଛଡେଇକି ସେଇ ପଥରରେ ଛେଚି କି ଖାଆନ୍ତି ମନେ ଅଛି ନା?
ହଁ ପଦ ସେଇ
ଶୀତ ଦିନର କଥା ମନେ ଅଛି ନା ଶୀତ ଦିନରେ ହଁ ଶୀତ ଦିନର କଥା ମନେ ଅଛି ନା କେମିତି ଶୀତ ଦିନରେ ଶନିବାର ହେଲେ ସକାଳୁ ଉଠିକି ସ୍କୁଲ ଯିବା ସ୍କୁଲ ରେ ସେଠି ଡ୍ରିଲ୍ ହୁଏ ଆମର ଆଁ ଏକ୍ସରସାଇଜ୍‌ ହୋ ବା ଆଉ ତା ସହିତ ଅଁ ବଗିଚା ସଫା ବଗିଚା ସଫା କରିବା ଗଛରେ ପାଣି ଦବା ଗଛ ଲଗେଇବା। ଗଛ ସାଇ ପୂଜା କରିବା ଗଛ ପତ୍ର ଝ ପାଚିଯାଇଥିବା ପତ୍ରକୁ ଝାଡିବା। ଆଉ ଶୁଖିଲା ଡାଳକୁ ଭାଙ୍ଗିକି କି ସାଇଜ୍‌ କରିବା ସବୁ ରଖିବା ସାଇ ସୁୁତୁରା କରିକି ସ୍କୁଲ ପରିବେଶ ସଫାସତୁରା କରନ୍ତି ଆମେ।
ସେ ପା ଦୀପାବଳି ରଜ ର ରଥଯାତ୍ରା ଦୁର୍ଗାପୂଜା ପ୍ରତ୍ୟେକ ପର୍ବରେ ଆମେ ନୂଆ ଡ୍ରେସ୍ ପିନ୍ଧିକି ବୁଲୁଥିଲେ ସେଇ ଖୁସି ମଧ୍ୟ ଆଜି ବି ମନେ ପଡୁଛି। ଆଜି ମଧ୍ୟ ପୁରୁଣା ଫ ଫଟୋ ଦେଖିଲେ ଲାଗେ ସମୟ କେତେ ଶୀଘ୍ର ବଦଳିଗଲା। କିନ୍ତୁ ସ୍ମୃତି ଗୁଡ଼ିକ ସବୁବେଳେ କି ନୂଆ ହେଇ କି ରହିଗଲା।
ଆଜ୍ଞା ଆଜ୍ଞା।
ଆଉ ତତେ ମତେ ଲାଗେ ଛୋ ଛୋଟ ବେଳର ହୋଉଚି ସବୁଠାରୁ ବଡ଼ ଶବ୍ଦ ହୋଉଛି ଆମେ ନିଷ୍କପଟ ହସ ଯୋଉଟା ଆମକୁ ଛୋଟ ଛୋଟ କଥାରେ ଖୁସି ମିଳୁଥିଲା। ଏବେ ଆଉ ସେ ସେଇଟା ନାହିଁ।
ହଁ। ହୋଉ ସାଙ୍ଗ ରଖୁଛି।
ଆଉ ତ ସେ ସେତେବେଳେ ଛୋଟ ବେବି କୁ ଚକୋଲେଟ କି ଗୋଟେ କିଛି ବି ହେଲେ ଆମକୁ ଯେମିତି ଦିନ ଟା ପୁରା ସ୍ପେଶାଲ ହେଇଯାଉଥିଲା ଆଉ କିଛି ଯେମିତି ଆମକୁ ଦରକାର ନାହିଁ।